ଶୁଭ ସନ୍ଧ୍ୟା।
ଆଉ କଣ ଚାଲି
କିଛି ନାଇ ନା। ଏବେ ତୁ ଶୋଇକିଥିଲି ଉଠିଲି ଆପଣ କଣ କରୁଚନ୍ତି?
ମୁଁ ବସିଚି ଆଉ।
ଆଛା।
କଣ ନାଇଁ ଲଞ୍ଚ ରେ କଣ ହେଇଥିବ ନା ଆପଣ
ଆଜି ଭାତ ଡାଲି ଉ କଦଳୀ ଭଜା। ଆଉ ଆଳୁ ଭତ୍ତା ହେଇଥିଲା।
ଆଳୁ କଣ କହିଲେ?
ଆଳୁ ଭତ୍ତା ମାନେ ଆଳୁ କୁ ଚୋଟକା ଆଇତି
ଓହୋ ମାନେ ସିଝେଇକରି ଇଏ କରାଥାଉଚି। ପିଆଜ ଏଇ ୟାକୁ ଦେ ହଁ।
ଆପଣଙ୍କ ସାଇଡ କଣ କୁହ କଣ କହନ୍ତି କି?
ହଁ ଇଆ ଆଳୁ ଭତ୍ତା ହେକା କୁହନ୍ତି।
ହଁ ହଁ ହଁ ଆପଣଙ୍କର କଣ ହେଇଥିଲା?
ମୁଁ କଣ ଡାଲି ଭାତ ଆଉ ଇଏ କଲଡି ଆଳୁ ଭଜା।
ଅଲଡି ଅଲଡି ଅଲଡି ମାନେ
ମାନେ ଆଲାଡ଼ି ଜାଣିନାହାନ୍ତି କି?
ଅ କୋଉଠି ଗୋଟେ ଶୁଣିଲା ହଁ ବିମ୍ସ ବିମ୍ସ ହଁ।
ସେଇ ଟାଇପ ର ଗୋଟେ।
ଅ
ହଁ ଝୁଡୁଙ୍ଗ ବାସ ଆପଣ ସେଠି ଝୁଡୁଙ୍ଗ କହୁଛନ୍ତି ଅ। ଝୁଡୁଙ୍ଗ ଝୁଡୁଙ୍ଗ ଆଳୁ ଭଜା।
ହଁ ହଁ ବୁଝିଲି ବୁଝିଲି ହଁ। ବର୍ଷା ତ ହଉଚି ଯେତେବେଳେ ଶୋଇଥିଲେ ସେତେବେଳେ ହଉନଥିଲା ଏବେ ହଉଥିଲା ଏବେ ପୁଣି ହଉନି ସେପଟେ ହଉଚି
ନାଇଁ ଏଇପଟେ କିଛି ନାହିଁ ସେ କ୍ଲାଇମେଟ ଟା ପାଗ ସିନ କରିଛି ମାତ୍ର ବର୍ଷା କିଛି ନାହିଁ। ଆଉ ଆପଣ ସିଆଡେ ମାନେ ଚାଷ କଣ ଏବେ ଚାଲିଚି?
ଏବେ ତ ବର୍ଷା ଦିନେ ତ ଧାନ ସମସ୍ତେ ତ ଲଗେଇବେ ନା ଏବେ ତଳି ପକଉ
ଆଉ ଆପଣଙ୍କର ସେଇତି କିଛି ଚାଷରେ ଇଏ ମାନେ ରଖିନାହାନ୍ତି କି ଜମି ହେରେକା।
ହଁ ଆମ ଘରେ ଅଛି।
ଯାହା ଜାଣିଛ ନହେଲେ କଣ କଣ ମାନେ ତଳି ମାନେ କଣ ଚାଷ ବିଷୟରେ ଟିକେ
ମୁଁ ଚାଷ ବିଷୟରେ ମାନେ ମୁଁ ତ ଯେତେବେଳେ ସାନଥିଲି ସେତେବେଳେ ତ ଆମର ପରିବାର ମାନଙ୍କ ସହ ମିଶିକି ଆ ଲଗଉଥିଲୁ ବାରିରେ ଆମର ପନିପରିବା ସବୁ ବିଭିନ୍ନ ପ୍ରକାରର ଯେମିତି କିି ଆ ଆଳୁ ବାଇଗଣ ତାପରେ ବିନ୍ସ ଝୁଡୁ ଝୁଡୁଙ୍ଗ କାଙ୍କଡ ଧନିଆ ପତ୍ର ଗଛ ଫୁଲକୋବି ବନ୍ଧାକୋବି ଏମିତି ଲଗଉ ତାପରେ ଆମ ବାରିପଟେ ଏମିତି କାନ୍ଧିଆ ଗଛ ଆମ୍ବ ଗଛ ଲେମ୍ବୁ ଗଛ ବହୁତ ଥାଏ
ଆପଣ ଆପଣ କଣ ଲଗାନ୍ତି ଆପଣ?
ଆମର ଏଇଟେ ମାନେ ଆମର ଧାନା ଆଉ ହୁଏ ଆମର ଏନି ପନିପରିବା ଚାଷ ଆମର ହୁଏ ନାହିଁ ଖାଲି ଧାନ ମାନେ ସିଜନ ଧରି ଏବେ ଏବେ ଏ ଏବେ ତଳି ପଡିଲା ପୁଣି ଆଉଥରେ ଅଗଷ୍ଟ ବେଳକୁ ରୁଆ ଚାଲିବ
ଅ ହୋ
ତ ରୁଆ ଚାଲିବ ଧାନ ତିନି ମାସ ପରେ ଆମର ଡାଲି ଜାତୀୟ ଚାଷ ହୁଏ। ମାନେ ମୁଗ ବିରି ଆଉ ସିଡେ ସିଆଡେ ବୋଧେ ତା ହଉନଥିବ ମାନେ ଯାହା ପାହାଡ ଏରିଆତା ନା ହଉଛି
ହଁ ହୁଏ ବହୁତ ବହୁତ ପଟେ ବୋଧେ ବହୁତ ଲଗାନ୍ତି ସେପଟ
ଡାଲି ଜାତୀୟ ଉ ସେଟା ହଉଛି ତାପରେ ଆମର ଖାଲି ଧାନ ଚାଷ ଆଜ୍ଞା ହଉଛି ଆମ ଗାଁରେ ହଉ- ଛି ମାନେ କୋବି ବିଞ୍ଚି ଯାଉଛି କିନ୍ତୁ ଆମର ଏତେ ଇଏ ଚାଷ ବାସ କିଛି ନାହିଁ ଆମର ଖାଲି ଧାନ ଚାଷ ବିଲ ରେ ବାସ୍ ସେତିକି ଆଜ୍ଞା ଆଉ ଆମର ଯୋଉ ବିଲ ଯା ମାନେ ପନିପରିବା ଲାଗିବ କିନ୍ତୁ ଏତେ ନାହିଁ ଆମେ ଲଗା ଲଗି ନେହିଁ ହୁଁ
ଓ ହୋ ସେମିତି ତାହେଲେ ଆଉ କଣ ଶାଗ ଖାଇବା ପାଇଁ ଆପଣଙ୍କୁ ଭଲ ଲାଗେ ମାନେ ଏବେ ତ ବର୍ଷା ଦିନେ ତ ବହୁତ ବିଭିନ୍ନ ପ୍ରକାର ଶାଗ ହବ ନା
ଶାଗ ଏବେ ମାନେ ଆ ଆମର ଏଇଆଡେ ଚାଷ ଶାଗ ମାନେ ଶାଗ ଆମର ଖୋସଡା ଶାଗ ଗୋଟେ ଖୋସଡା ଶାଗ ଆମ - ମାନେ ପନ୍ଦର ଦିନ ଥରେ ବିଲ ଯୋଉବାହାନା ଯୋଉ ଗୁଡାକ ଧାନ ହଉଛି ବର୍ତ୍ତମାନ ଏବେ ଖରାଦିନେ ତ ତେଣୁ ଜମି ପଢିଆ ପଡିଥାଏ ମାନେ ଖୋଲା ଜାଗା ଥାଏ ଲୋକମାନେ କଣ କରନ୍ତି ନା ଚାଷ କରିକି ପାଣି ଦେଇ ଉଁ ସା ଶାଗ ବୁଣି ଦିଅନ୍ତି ମାନେ ଶାଗ ପନ୍ଦର ଦିନ ପରେ ଶାଗ ହୁଏନ୍ତି ତାପରେ ଆଉ ଥରେ ମାନେ ଜମି ରେଷ୍ଟ ମାନେ ଦଶ ମିନିଟ ରେଶେ ଦଶ ଦିନ ରେଷ୍ଟ ପରେ ଆଉ ଥରେ ପୁଣି ଚାଷ କରିବେ ଶାଗ ଏଇ ଟାଇପ ର ଚାଲି ଖରାଦିନେ ଆମର ଏଇ ବୋଲି
ଆଉ ଖୁସଡା ଶାଗ ମାନେ ସେଇଟା କେମିତିଆ ଶାଗ ମୁଁ ଆଜି ନା ତ
ଖୁସଡା ମାନେ ଜାଣିଥିବ୍ ମାନେ ଛୋଟ ଛୋଟ ମାନେ ଉଁ ବେଶୀ ଇଏ ନାହିଁ ମାନେ ଉଁ ଆମର ଗ ମୁଁ ଚ଼ାଖେଣ୍ଡେ ହେଇନି ଗ ଛଇନେ ଇ ହବ କୁଟେ ବେଲା ଆଡୁ ବେଶୀ ହେଇଯିବ ସେ ଶାଗ ମାନେ ବଡ ବେଶୀ ହେଇଯିବ।
ମାନେ ଏମତି ବିଲରେ ହୁଏ କି ବିଲରେ ଏମିତି?
ସେସ୍ ବୁଣା ଯାଏ ଶାଗ ମଞ୍ଜି ଆଣିକିରି ଖରା ଦିନ ଆମ ଏଇପଟେ ହୁଏ।
ଆ
ଖୋସଡ଼ା ଶାଗ ଆଉ ଭେନ୍ ଭେଣ୍ଡି ଭେଣ୍ଡି ଜାଣିଥିବେ ଆପ୍
ହଁ ହଁ ହଁ।
ବର୍ଷା ଦିନେ, ଖରା ଦିନେ ଏଉ ଏ ଯୋଉ ଧାନ ଚାଷ ହୁଏ ତା ସେଇପଟେ ଭେଣ୍ଡି ବି ଚାଷ ହୋଇଥାଏ ମାନେ ଧାନ ପରେ।
ହଁ ହଁ।
ପାଣି ଶାଗ କୁହନ୍ତି କି ଖୁଶୁଳା ଶାଗ ଅଉଚୁ ପାଣି ଶାଗ କୁହନ୍ତି ଯୋଉ ପାଣିରେ ହୁଅନ୍ତି?
ଖୋସଡା ଶାଗ ଓଲି ମୁଁ ଜାଣିଚ଼ି ହଁ ସାନ ସାନ ହଉ ସେ ମାନେ ପୁ ଟେ ହୁଏନି ପୁଟାରୁ କମ୍ ପୁଟା ମାନେ ବେଶୀ ବୁଢା ହେଲେ ମାନେ ବେଶୀ ବଡ ଶାଗ ହେଇଗଲା ମାନେ କତା କତା ନାଗିବ ଖା ଖାଇଲେ।
ଆଚ୍ଛା।
ଆଉ ଏବେ ଆପଣ କଣ କରୁଚନ୍ତି? ମାନେ ପଢାପଢି କଣ ପ୍ଲସ୍ ଥ୍ରୀ କହୁଥିଲେ ନା? କଣ କରୁଚନ୍ତି ଆପଣ?
ମୋର ଜୁଲୋଜି ଅନର୍ସ।
ଜୁଲୋଜି ଜୁଲୋଜି ମାନେ ଆପଣ କୋଉ ବିଷୟରେ କାହିଁ କହିପାରିବେ ମାନେ
ମାନେ ଆ ଆନିମଲ୍ସ ଉପରେ ଷ୍ଟଡି କରିବୁ।
ଆନ୍ ଉମ୍ ଆମର ଆନିମଲ୍ସ ବି ଅଛି ଆମର ବି ଚାଷ ହୁଏ ମାନେ ଘରେ ଇଏ କରନ୍ତି ଆମର
ଆଜ୍ଞା ଆଉ ଆପଣ ଏମିତି କିଛି ପଷା ପଶୁ ପାଳିଚନ୍ତି?
ହଁ ପଶ୍ ପଶୁ ମାନେ ଗାଈ ଅଛି ଆଉ ମାନେ ମେଣ୍ଢା, ଛେଳି ଜାଣିିଥିବେ?
ହଁ ହଁ।
ତାହା ବି ଅଛି।
ଭଲ କଥା। ଆପଣ ଏମିତି ଗାଈ ଥିବ ତ ଆମ ଜମିରେ ଏମିତି ଆଉ କିଛି କରିଆ ପାଇଁ ପଡୁନ ଥିବ ମାନେ ଟ୍ରାକ୍ଟର? ର ଆଣିକି କଣ ଆଣିକି ଯୋଉ ଚାଷ କରୁଚନ୍ତି ଏମିତି ହଳ କରିଦଉଥିବେ?
ମାନେ କଁ ଚା ହଁ ଚାଷ ହୁଏ କିନ୍ତୁ ଗାଈ କଣ ଗାଈରେ ହଳ କରୁଚି କଣ? ନାଇଁ ଗାଈରେ ନୁହେଁ ସେଇଟା ଚାଷ ମାନେ ଗାଈରେ ଏବେ ତ କେହି କରୁନାହାନ୍ତି ଆଗେ ହଉଥୁଲା। ମାନେ ଆମ ଜେଜେଆପା ଅମଳ ରେ ହଉଥିଲା। ଆମେ ଜାଣିଲାଠୁ ଟ୍ରାକ୍ଟର ଆଗେ କାମ ହଉଚି ମସିନ୍ ଦ୍ଵାରା ଧାନ ଆଗ ହଉଚି ସବୁ ଇଏ ଆଗ ହଉଛନ୍ତି! ଆମେ ଖାଲି ଗାଈ ରଖିଚନ୍ତିି ନି ଆଗରୁ ତ ଅଛିି ନି ଗୋ ପାଳିତ ଆମେ ପଶୁପାଳନ କରି ଏବେ ଚାଲିଚି ଏବେ ପଞ୍ଜି।
ଆଜ୍ଞା। ଆମର ବି ତ ଏମିତି ଅଛି ଆଗରୁ ଥିଲା ଆମର ବଳଦ ଦିଟା ଥିଲେ ସେମିତି ଆ ଘରେ ଥିଲା ତାପରେ ଆମେ ତ ଏପଟେ ପଳେଇ ଆସିବାରୁ ତାକୁ ଆଉ କାହାକୁ ଦେଇଦେଲୁ ଘରକୁ। ଆଜି କାଲି ତ ମେସିନ୍ ବାହାରିଲାଣି ବୋହୁତ କିଛି
ପଶୁ ପାାଳନ ବି କମିଲାଣି ପଶୁ ପାାଳନ ମାନେ ପଶୁ ପଶୁ ପାଇଁ ଗମେଣ୍ଟ ମାନ ସୁବିଧା ଦଉଛି ମାନେ ବର୍ଷୁକୁ ଥରେ ଚାଷୀ ମିଟିଂ ବୋଲି ହଉଚ଼ି ଭୁବନେଶ୍ଵର ରେ ବଡ ଗୋଟେ ଆୟୋଜନ ହଉଚି। ଯାହା ଦ୍ଵାରା ଲୋକମାନେ ପୁରା ପ୍ରାୟ ମାନେ ବ୍ଲକ ରୁ ଉମ୍ ଗୋଟ ଏତେ ବ୍ଲ ବ୍ଲକ ରୁ ପ୍ରାୟ ଦଶ ପନ୍ଦର ଲୋକ ଯାଇଥାନ୍ତି ସେ ମିଟିଂ କୁ। ଗମେଣ୍ଟ କୁହନ୍ତି ମାନ। ଏ ଚାଷୀ ମାନଙ୍କୁ କିନ୍ତୁ ଆମ ପାଖରେ ସେ ମାନେ ଇଏ ପହଞ୍ଚି ପାରୁନି ଗମେଣ୍ଟ ଯାହା ସୁବିଧା ଦଉଛି। ଚାଷୀ ଭାଇ ମାନଙ୍କର ପହଞ୍ଚି ପାରୁଛି ପହଞ୍ଚି ପାରୁନ ମାନେ ଲୋନ ଫୋନ ଯାହା ବି ଦଉଛ। ଆମର ଏଇଆଡେ ତ ଆମେ ପାଉନୁ ଆମର ଏଇଡେ ବର୍ତ୍ତମାନ ମାନେ ପହଞ୍ଚିଲି ଗୋଟେ ଇଏ ବି ନାହାନ୍ତି, ମାନେ ଚାଷୀ ପଶୁ ମାନେ ଡକ୍ଟର ଗୋଟେ ନାହାନ୍ତି ଆମର ଏ ଏରିଆରେ। ବହୁତ ଅସୁବିଧା ହଉଛି କିନ୍ତୁ ଗମେଣ୍ଟ ଏହା କହୁଛି ମାତ୍ର କିଛି ସୁବିଧା ନାହିଁ। ଆଉ ଜାଣିଥିବୁ ମାନେ ଚାଷ ହଉଛି ଦେଶର ମେରୁଦଣ୍ଡ। ଆପଣ ଜାଣିଥିବେ? ଯାହା ଦ୍ଵାରା ଲୋ ଲୋକମାନେ କି ଏବେ ଚାଷ ପାଇଁ ସେତେ ଇଣ୍ଟରେଷ୍ଟ ବି ନାହାନ୍ତି। ଚାଷ କୁ ସେତେ ପ୍ରାଧାନ୍ୟ ଦଉନାହାନ୍ତି ଲୋକମାନେ। କିନ୍ତୁ ଗମେଣ୍ଟ ସବୁ ମାନେ ସୁବିଧା କରିଛି ଚାଷ ପାଇଁ। ଯାହା ବିହନ ବି ଗମେଣ୍ଟ ମିଳୁଛି ମାଗଣା। ଆ ଚଣା ଡାଲି ଜାତୀୟ ମାଗଣା ମିଳୁଛି ମାନେ ବ୍ଲକ ରୁ, ତଥାପି ଲୋକମାନେ ଏତେ
ହଁ ସେମାନେ କିଛି କଲେ ତ ଆମକୁ ଖାଇବା
ହଁ କିନ୍ତୁ ଲୋକମାନେ ଏବେ ଆଉ ଚାଷ ଚାଷ ପ୍ରତି କାହାର ଆଉ ଏତେ ଇଣ୍ଟରେଷ୍ଟ ନାହିଁ। କି କି ଚାଷକୁ କିଏ ଏବେ ଆଉ ମାନେ ଗୁରୁତ୍ଵ ଦଉନି। ଦିମ୍ ଆଗ ପରି ଲୋକମାନୋନେ ବି ଏବେ ଚାଷ ସେତେ କରିବାରେ ନାଇଁ
ହଁ। ଯେମିତି କିି ଆମର ଏପଟେ କନ୍ଧମାଳ ର ହଳଦୀ ଚାଷ ବେଶୀ ହୁଏ। ଆପଣଙ୍କର ସେପଟେ କଣ ଚାଷ?
ଆମର ବେଶୀ ପ୍ରାଧାନ୍ୟ ମାନେ ଆମର ଏଇଠି ଏଠି ଗଞ୍ଜାମ ଏ ଗଞ୍ଜାମରେ ମାନେ ଧାନ ଚାଷ କି ଇଏ ଏକା ହୁଏ ମାନେ ଆଉ କିଛି ନାଇଁ। ଧାନ ବେଶୀ ମାନେ ଚାଷ ହୁଏ। ସିଜନ ଭରି ହଳଦୀ ଚାଷ ମାନେ କଣ କୋଉ ଟାଇପ ର ହୁଏ କହି ଜାଣିଛନ୍ତି ଆପଣ କହିପାରିବେ?
ହଳଦୀ ଚାଷ ମାନେ ବେଶୀ ହଳଦୀ ଲଗାନ୍ତି ବୋଧେ। ମୁଁ ଏତେ ଠିକରେ ବି ଯାଣିନି ହଳଦୀ ହଳଦୀ ତ ଆପଣ ଜାଣିଥିବେ।
ଆ? ଆଉ ଆସନ୍ତୁ। ଆପଣ ଆମର ଏଇ ତାରାତାରିଣୀ ମନ୍ଦିର ଜାଣିଛନ୍ତି? ଯେମିତିକି ଗଞ୍ଜାମରେ ଫେମସ ଆପଣ ଆସନ୍ତୁ ବୁଲିବାକୁ ମାନେ ନାଇଁ ତାରାତାରିଣୀ ମାନେ ଆମର ଇଏ ପାଖରେ ତାରାତାରିଣୀ ନିଶୁକୁଲିଆ ପାଖରେ ଅଛି। ମାନେ ଗଞ୍ଜାମ ର ଯାହା ପ୍ରସିଦ୍ଧ ମା ତାରାତାରିଣୀ ପୀଠ ବହୁ ଦୂରରୁ ଲୋକ ଆସ ମାନେ ବୁଲିବାକୁ ବଣଭୋଜି କରି ଯାଆନ୍ତି।
ହଁ ହଁ ଆସିବୁ ନିଶ୍ଚୟ କେବେ ଆସିବ ଆମେ ଆପଣ କେବେ ଆସିଛନ୍ତି ଦାରିଙ୍ଗବାଡି?
ନାଇଁ ମୁଁ ଯାଇନି ସିଆଡେ ଯାଇଥିଲି ସେ ମାନେ ଦୁଇ ବର୍ଷ ହବ ଯାଇଥିଲି।
ଅହ କଫି ବଗିଚା ବୁଲିଥିଲେ କଫି ବଗିଚା ସେଠାର?
ଯାଇଥିଲି ସେଟା ବି ନାଇଁ ଖାଲି ଗଲୁ ବର୍ଷା ଆମେ ଗଲୁ ମାନେ ଯା ଜାନୁଆରୀ ବେଳୁ ଯାଇଥିଲୁ କିନ୍ତୁ ବେଶୀ ବୁଲି ପାରୁନୁ ଅସୁବିଧା ଯୋଗୁ ଆମେ ପଳେଇ ଆସିଲୁ।
ଆଛା।
ମେରୁନ୍
ହଁ ଆଉ କେବେ ଆସିଲେ ଆସିବେ ରାତିରୁ ଆସିବେ ଆଉ ସକାଳୁ ଗୋଟେ ଅଛି ଏମିତି ଗୋଟେ ଟୁରିଷ୍ଟ ପ୍ଲେସ ହେଇଯାଇଛି ଏବେ ସେଇଠି ଗୋଟେ ଝାଉଁ ବଣ ଅଛି। ସେଇଠୁ ମାନେ ସୂର୍ଯ୍ୟ ଉଦୟ ଦେଖ୍ ଦେଖିବେ ସେଠି ସୂର୍ଯ୍ୟଙ୍କର କିରଣ ଯୋଉ ପଡୁଛି ସେ ଗଛରେ ମାନେ ଦେଖିବାକୁ ବହୁତ ସୁନ୍ଦର ଆପଣ
ସୌନ୍ଦର୍ଯ୍ୟ ଜାଗା ନି କଣ ଯାଉଛି ଥିବେ ଲୋକ ବି ଘରେ ପ୍ରବଳ ଭିଡ ଥିବେ
ଜଳପ୍ରପାତ ତ ବହୁତ ଅଛି।
ଓ ରହିଲି ମ୍ୟାଡ଼ାମ ଆପଣ ଆଉ କେତେବେଳେ କରିବେ ଧନ୍ୟବାଦ ଭାଇ। କଥା ହେଇଥିଲେବି